ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଥିଲ?
ଏଇଠି ବସିଛି ଆଉ।
ଓହୋ ଖାଇସାରିଲଣି?
ହଁ ଖାଇଛି ଏବେ ପକୁଡି ଖାଇଚି।
ଓହୋ।
ଆଉ ତମେ ରୋଷେଇ ନଣନ୍ଦ କରୁଛନ୍ତି ଆଉ
ଓହୋ!
ଆଜି ମୁଁ ଗାଁ ପଳେଇ ଆସିଛି ତ ଏଠି ନନ୍ଦ ଘରକୁ ନଣନ୍ଦ କରୁଛନ୍ତି ସେ ରୋଷେଇ।
ଓହୋ ରୋଷେଇ ରୁ ଟିକେ ରିଲାକ୍ସ ହେତି ଟିକେ କାମ କରିଦିଅ ଆଉ
ହଁ।
ଆଉ ପୁଅ କୁ ସେ ତା ଅଜା ଘରେ ଛାଡି ଦେଇକି ଆସିଲି ସେଠି ସାଙ୍ଗସଥି ତାର ଅଛନ୍ତି ତ ସେ ଖେଳିବ ବୋଲିକି କହିଲା ମୁଁ ଯିବିନି।
ଆଉ ସ୍କୁଲ ତ ଖୋଲିବୁନି ନା
ଓ ହଁ ସ୍କୁଲ ଖୋଲିଲାଣି ତ ଆସି ଯାଇନି ସେ ଘରକୁ ପଳେଇ ଆସିଛି ତ
ଓହୋ ପୁଅଙ୍କ ଦେହ ଖରାପ ବୋଲି ମାନେ ସିଆଡେ ପଳେଇଛ ନା କଣ ହଉଛି?
ତାଙ୍କ ଗୋଡ ଆଉ ହାତ ସବୁ ପୁଡା ହା ପୁଡୁଛି ତ ସେଠି ଟେଷ୍ଟ କରିଥିଲେ ଗଲେ ଡାଇବେଟିସ୍ ଅଛି ବୋଲି ବାହାରିଛି ଏତେ ଏତେ ଭଲ ଟେଷ୍ଟ ନାହିଁ ତଥାପି ଏଠି ଦେଖେଇ ଦେଲେ ଭଲ ହବ।
ହଁ ହଁ ନିହାତି ଏରାବି ଟିକେ ଟିକେ କଣ ହେଲେ ଦେଖେଇଦେଲେ ଭଲ।
ହୁଁ।
ଟିକେ ଟିକେ କଣ ହଉଥିଲା ଦେଖେଇ ଦେଲେ ମାନେ ଆମର କିଛି ହେଇ ନଥିବ ଆମେ ଭଲ ହେଇଯିବା।
ଆଉ ସେଠି ଲେଟ୍ ହେଲେ ସେ ଭିତରେ ଭିତରେ କଣ ହଉଛି ଆମେ କଣ ଜାଣିଲୁ ହଁ ପୋଡୁଛି କଣ ପାଇଁ ପୁଡୁଥିବ। ହଁ ତ ଭାବୁଥିଲି ସେତେବେଳେ ପୁଡୁଥିଲା ଯେତେବେଳେ କୁହନ୍ତି ପୁଡୁଛି ମୁଁ କହୁଛି ହଁ ମ ଭିଟାମିନ ଅଭାବ ଥିବ ପଡୁଥିବ ସେମିତି ହୁଏ ନା ଭିଟାମନ୍ ଅ ଭାବ ହେଲେ ହାତ ପୋଡାଜଳା କରିବ।
ହୁଁ ନା ପ୍ରାୟତଃ ସେମିତି କହନ୍ତି ଭିଟାମିନ୍ ଅଭାବ ହେଲେ ଗୋଡ ହାତ ପୋଡେ ଆଉ ନା
ହଁ ଏ ତ ଏବେ ପୁଣି ଟେଷ୍ଟ? କଲାଠୁ ଗାଁ ରେ କରିଥିଲି ସେଇଠେ ଗାଁରେ ଗଲାଠୁ କହୁଛନ୍ତି ଡାଇବେଟିସ ଅଛି ବୋଲି।
ଓହୋ ଡାଇବେଟିସ୍ ପାଇଁ ତାଙ୍କୁ ଟିକେ ଭୃଷଙ୍ଗ ପତ୍ର ପତ୍ର ଦେଉଥିବ ହେଲା।
ଭୂଷଙ୍ଗ ପତ୍ର ହଁ ଦଉଛି ତ ବାଟିକି ଦଉଛି ଭୂଷଙ୍ଗ ପତ୍ର ଟା।
ହଁ ହଁ ବଢ଼ିଆ।
ପୂ-ପୁଦିନା ଭୁରସୁଙ୍ଗ ପତ୍ର ବେଲ ପତ୍ର ଆଉ ନିମ ପତ୍ ପତ୍ର ସବୁ ମିଶେଇକି ବାଟିକି ଦଉଛି।
ହଁ। ସେଇଟା ବଢିଆ କାମ କରିବ ନା ଡାଇବେଟିସ ପାଇଁ ଜନିଛନା ସବୁଠୁ ବଡ କଥା ହେଲା ରିଲାକ୍ସ ରହିବା। ଏ ଯୋଉ ପୁଅ ପିଲା ମାନଙ୍କର ବହୁତ ଟେନସନ ନୁହଁକି ପୁଅ ପିଲା ମାନେ ଘର ଚଳଉଛନ୍ତି ଆମକୁ ଚଳଉଛନ୍ତି ଛୁଆଙ୍କୁ ଚଳାଉଛନ୍ତି। ସବୁଆଡୁ ତାଙ୍କ ଉପରେ ପ୍ରେସର ରହିଲା ଆଡୁ ସେ ସିନା ଆମକୁ କିଛି କହୁନାହାନ୍ତି। ଆମର ଧର ଡାଲି ଭଜା କରିବାର ଅଛି ଆମେ କହୁଛ ଡାଲି ଆଣିଦିଅ ପରିବା ଆଣିଦିଅ। ନା ଆଉ ସିଏ ହେଠୁ ଆଣିବା ଦାୟିତ୍ଵ ଟା ତାଙ୍କର। ରୋଜଗାର ଯେତିକି କରନ୍ତୁ ନ କରନ୍ତୁ ସେ ସେତିକି ଜିନିଷ ଆଣିି ଘରେ ଯୋଗେଇବେ ଯେହେତୁ ଆବଶ୍ୟକତା
ଓହୋ ସେଇ ସେଇ ବେଶି ଚନ୍ତି
ବାହାରି ପଡୁଛି ଆଉ ନହେଲେ ଛୋଟ ଛୋଟ ପିଲା ସବୁନା ଏତେ ଜଲଦି ଆଗରୁ ଦେଖୁନ ନବେ ବର୍ଷ ଯାଏ ବୁଢା ମାନଙ୍କୁ କିଛି ହଉନଥିଲା ରୋଗ ଡାଇବେଟି ସେ କଣ ଜାଣୁନଥିଲେ ଏବେ ମାନସିକ ପ୍ରେସର ବେଶୀ ହେଇଯାଉଛି। ସେତେବେଳେ ବି ଏତେ ଖର୍ଚ୍ଚ ନଥିଲା ଏବେ ବହୁତ
କା ଖର୍ଚ୍ଚ ଅଧିକ କୁ ଇନକମ କମ।
ଇନକମ୍ କମ୍ ଏବେ ବର୍ଷକୁ ମାନେ ଆମ ଆଗରୁ ଆମେ ବର୍ଷ ସାରା ବୋଧ ଚାରିଶହ ପାଞ୍ଚଶହ ଗୋଟେ ଗୋଟେ କ୍ଲାସ ସରୁ ଥିଲା କି ନାଇଁ ଅବିକା ଗୋଟେ ଗୋଟେ ମାସରେ ପାଞ୍ଚ ପାଞ୍ଚ ହଜାର ସରିଯାଉଛି।
ଶୋଇ ଯାଉଛୁ।
ଗୋଟେ ପିଲା ପିଛା। ତା ଖାଇବା ପିଇବା ଯିବା ଆସିବା ସେରା ଛାଡି ଦିଅ ଦରମାରେ ସାର୍ ପଳଉଛି। ତ ବାପା ବହୁତ ଟଙ୍କା ରୋଜଗାର କଲେ ହବ ସେ ବହୁତ ଟଙ୍କା ଯାହାର ଯେତିକି ଇଏ ନା କାପାସିଟି।
ହୁଁ ସେଏ ଅନୁସାରେ ନିଜର ଥିବା ଦରକାର କ୍ୱାଲିଫିକେସନ କି କଣ ଗୋଟେ ନିଜେ କଥା ଆଉ ଆମେ ପାଠ ପଢେଇ ନଥିବା। କଇବେ ଆମେ ପଚା ଷାଠି ହଜାର
ସେ ଏକ୍ଜାଟଲି ମାନେ ଏଇ ଯୋଉ କଥାଟା କହୁନ ଏଇଟା ସବୁ ପରିବାରରେ ହିଁ ମାନେ ହଉଛି ଅବିକା ଟେନସନ ର କାରଣ। ମାନେ ପୁଅଟି କେତେ କଷ୍ଟ କରି ଘରଟି ଚଳଉଥିବ। କିନ୍ତୁ ଲୋକମାନେ ଭାବନ୍ତି ଯେ କାଇଁ ସେ କରିପାରୁନି ଆରେ ସେ ତ ଯାଉଛି ପରିଶ୍ରମ କରୁ ଆଉ କଣ କରିବ। ମାନେ ସେଇଟା ପ୍ରକୃତରେ କେମିତି କେଜାଣି ବୁଝିପାରନ୍ତିନି କି ଆମେ ବୟସ ହେଲା ବେଳେ ଏମିତି ହେଇଯିବା। କି ମାନେ ଆମେ ବୁଝିପାରିବା ଯେହେତୁ ବୁଝିବା ପିଲା। ସେଟା ସମୟ ଆଇଲେ ଜଣା ପଡିବ କିନ୍ତୁ ପ୍ରାୟ ସବୁରି ଘରେ ଗୋଟିଏ ପ୍ରୋବ୍ଲେମ। ମାନେ ସେ ତ ଯାଉଛି ଆଣୁନି କଣ ପାଇଁ କିମ୍ବା ତାର ହଉନି କଣ ପାଇଁ କି ସେ କରୁନି କଣ ପାଇଁ ସେଟା କଣ ଧିରିକି ପଳେଇ ଆସିବ ପରିଶ୍ରମ ତ କରୁଚି ଛୁଆଟି ସବୁରି ଘରେ ସେ ସେମ୍ ପ୍ରୋବ୍ଲେମ୍।
ସେଇଥିପାଇଁ ବେଶୀ ଡାଇବେଟିସ ହଉଛି ସେମାନେ ବୁଝି ପାରୁନାହାନ୍ତି ବଡ ବଡ ଲୋକମାନେ ପିଲାଟାକୁ ରୋଗ ମୁୁଖକୁ ତଡି ଦଉଛନ୍ତି ଏଇଆ କଥା। ନାଇଁ ବେଶୀ କିନ୍ତୁ ଟେନସନ କମେଇ କହିଲ ଏଇ ଯୋଉ ନନାଙ୍କର ଗୋଟେ ଅପରେସନ ହେଇଥିଲା। ଜଣେ ଡକ୍ଟର ଅପରେସନ କରିଥିଲେ। ସେ ସେ ମାନେ ସିଏ କହିଲେ କି କହିଲେ ତାଙ୍କର କଣ ପଇସା ଅଭାବ ସେ ତ ଡକ୍ଟର।
ହୁଁ।
କହିଲେ ଡାଇବେଟ ତାଙ୍କୁ ଡାଇବେଟିସ୍ ସେ ଆମ ଘରକୁ ଥରେ ଆସିଥିଲେ ଆମେ ତାଙ୍କୁ ଗୋଟେ ଆମ୍ବ ଦେଲୁ ତ ସେ ଖାଇଲେ ନି। ଉଁ କହିଲେ ନାଇଁ ନାଇଁ ଏ ଆମ୍ବ ବହୁତ୍ ମିଠା ମୁଁ ଖାଇବିନି ମୋର ଡାଇବେଟିସ୍ ଅଛି। ଏଠୁ ଆମ କହିଲୁ ଇ ଏଠୁ କହିଲେ କଇଲେ ତୋର କାଇଁ ଡାଇବେଟିସ ତାଙ୍କ ସାନ ଭାଇ ଭଳିଆ ହବ ସେ ତ କହିଲେ ତୋର କାହିଁ ଡାଇବେଟିସ୍ ନା ଆଉ କେତେ ମାନସିକ ଟେନସନ୍‌। ଏଇ ଯୋଉ ଅପରେସନ ଗୁଡା ଦିନିକୁ ତିନି ଚାରି କଲାବେଳୁ ଗୋଟେ ମଣିଷ କାଟେ ଯୋଡ ସାରା କେତେ ଟେନସନ୍‌ ଆଉ ନିହାତି ଆଉ।
ସେ ମାନସିକ ଚିତା ପାଇଁ ହିଁ ଡାଇବେଟିସ୍ ବେଶୀ ବାହାରି ପଡୁଛି।
ଡାଇବେଟିସ୍ ହଁ ଆଉ ପୁଣି ସିଏ ଗୋଟେ ଏମିତିଆ କଥା ସେଥିରୁ ବାହାରି ହିଁ ପାରିବନି ତମେ
ହୁଁ ସେଇଟାକୁ ଭାବିକି ଆଙ୍କର ସେଇଟା ବାହାରି ପଡ଼ିଛି ସେଇଟାକୁ ଭାବିକି ଆଉ ଟିକେ ଟେନସନ୍ ନେଇ ଯାଉଛି। ହଁ ମୋର ହେଇଗଲା ମତେ ସବୁବେଳେ ମେଡିସିନ ଖାଇବାକୁ ପଡିବ ଏଇଟା ଭାବିକି ପୁଣି ଆଉ ଟିକେ ଟେନସନ୍‌ ହେଇ ଯାଉଛନ୍ତି।
ଏଇଟା କିନ୍ତୁ ଗୋଟେ ଭଲ କାମ ଚାଲିଛି କି ଆମର। ମାନେ ଆମେ ଦୁଃଖ ସୁଖ ହେଇକି ମାଇଣ୍ଡ ଫ୍ରେସ୍‌ ରହୁଛି। ମାନେ ମାଇଣ୍ଡ ଟା ଫ୍ରେସ୍‌ ରହୁଛି ଦେଖୁନ୍‌ ଆଗରୁ ଆମେ କେବେ କାହାକୁ ଫୋନ୍ କରିପାରେନି କଥା ହେଇ ପାରେନି ନା ଆମକୁ ଗୋଟେ ଭଲ ଲାଗୁଛି ବି। ବହୁତ୍ ଲୋକଙ୍କ ଜୀବନ ବି ଚେଞ୍ଜ ହେଇଯାଉଛି ବହୁତ ଲୋକଙ୍କ ସହିତ ସମ୍ପର୍କ ବି ଯୋଡି ହେଇ ଯାଉଛି।
କେତେ ଲୋକଙ୍କ ସହିତ ମିଶିକି ବହୁତ୍ ପ୍ରକାର କଥା ସବୁଆଡେ ଭଲ ଭଲ କଥା ପଜିଟିଭ କଥା। କଥା ଶୁଣିଲା ବେଳକୁ ମନ ଟା ହାଲ୍କା ଲାଗୁଚି।
ମନଟା ହାଲ୍କା ଲାଗୁଛି ଆଉ ତୁମେ କିନ୍ତୁ ଗୋଟେ କଥା ଜାଣିଥିବ ରୋଗକୁ ଜମା ଡରିବନି ଜମା ଡରିବନି। ଯାହା ହଉ ଦେଖେଇବା ଆଉ। ଦେଖେଇ ଦବା ଆମର ଭଲ ହେଇଯିବ ସଇଲା ଡରାଡରି ନାହିଁ।
ଡରିଲେ ତ ଆଉ ଟିକେ ଯେମିତି କହନ୍ତି ସାପ କାମୁଡିଲେ ଲୋକଟାକୁ ବି ଡରଇବନି ତାକୁ ରିଲାସ୍କ ରଖିବ।
ହଁ ଭୂତ ବୋଲି ଭୂତ ବୋଲି କିଛି ଦୁନିଆରେ ଅଛି କି ନାହିଁ ମୁଁ ଜାଣିନି। ମୁଁ ଯେତେବେଳେ ଛୁଆଟେ ହେଇଥିଲି ମୋ ବୁଢୀ ମା ଭୂତ ଗପ କହି କହି ମୁଁ ସେଇ ପଡିଆକୁ ଆମ ଘର ପାଖରେ ଗୋଟେ ପଡିଆ ଅଛି ଜଙ୍ଗଲି ଭଳିଆ ଛୋଟିଆ ଛୋଟିଆ ବୁଦା ମୁଁ ସେଠିକି ଯାହେ ଝାଡା ଏବେ ସିନା ଲାଟନୀ ହେଲାଣି ସେତବେଳେ କଣ ଲା ସେମିତି ଥିଲା କି ସେଠିକି ଯାଏ ମୁଁ ସେଠି ଯାଇକି ବସିଲା ବେଳ ଭାବେ ଭୂତ ଆସିବନି ତ ଭୂତ ଆସିବନି ତ ଭୂତ ଆସିବନି ତ ସତରେ ଏଠି ଝାଡା ବସିଥିବି ବସିଥିବି ଖସି ପଡିବି। ମାନେ ଭାବି ଭାବି ସେଠୁ ମତେ ଟେକି ଟୋକା କି ଆଣିବେ ସେ କଣ ଝଡେଇବେ ନ ଝଡେବେ ମୁଁ ତ ଜାଣିନି ମତେ କିନ୍ତୁ ପୁଣି ଟେକି ଟେକି ନେବେ ହଉଛି ଆମର ଜଣେ ଥିଲେ ଝାଡି ଦିଅନ୍ତି ଦେହୁରି ସାହି ରେ ତାଙ୍କ ପାଖକୁ ନେବେ ସେଠୁ ଗୋଟେ ଅଣସୋରିଷିଆ ଗଛ ଥାଏ। ତାକୁ ଏଠୁ ଟିକେ ଝାଡ଼ି ଦେବେ ସେଠୁ ମୁଁ ଚାଙ୍ଗା ହେଇଯିବି ଶଇଲା।
ସେଟା ଗୋଟେ ମନର ଥାଏ ଗୋଟେ
ମନର ଗୋଟେ ଥାଏ ଠିକ୍ କଥା ସେ ମନର ଭାବନା ଟା ଛାଇ ଭଳିଆ ଦେଖାଯାଏ ଆସ ଯଦି କି ସେଇଠି ଭୂତ ଥାଏ ମୁଁ ତ ଏବେ ଯାଉଛି ବୁଲୁଚି କାଁଇ ସେଠି କେହି କିଛି ନାହିଁ।
ନାଇଁ ତ ଭୂତପ୍ରେତ ତ ଆଉ ସେତେବେଳେ ଗୋଟେ ଲୋକ ବିଶ୍ଵାସ ଥିଲା ହଁ ଭୂତପ୍ରେତ ଅଛି ଏଇ ଗଛରେ ଅଛି ସେମିତି କୁହନ୍ତି। ସତରେ କଣ ଥାଏ ନଥାଏ ମ
ଆମ ପୁଅର କୋଉ କ୍ଲାସ୍ ହେଲା?
ପୁଅର ଏଇଟା ଚତୁର୍ଥ କ୍ଲାସ୍ ହେଲା।
ଓହୋ ଚତୁର୍ଥ ନା?
ହୁଁ।
ଆଉ ଟ୍ଯୁଉସନ୍ ଯାଉଛନ୍ତି ନା ଘରେ ପଢୋଉଚ? ହୁଁ ଟ୍ଯୁସନ୍ ରେ ତମ ଆଡେ କେତେ ଦରମା ନିଅନ୍ତ?
ଟ୍ଯୁସନ୍ ରେ ନିଅନ୍ତି? ଯେତେବେଳେ ପର୍ସିନା ଯଦି ଟ୍ୟୁସନ୍ କରିବ ସେ ପନ୍ଦ ଗୋଟେ ଗୋଟେ ବିୟକୁ ପନ୍ଦରଶହ ହଜାରେ ଏମିତି ନିଅନ୍ତି। ଆଉ ଏକା ସାଙ୍ଗରେ ହଁ ଏକା ସାଙ୍ଗରେ ଯଦି ତିରିଶି ଚାଳିଶି ଜଣ ଯୋଉ କରୁଚନ୍ତି ସିଏ ନଉଛନ୍ତି ଚାରିଶହ ପାଞ୍ଚଶହ ନଉଚନ୍ତି ହେଲେ କିଛି ପା ପାଠ ନାହିଁ ଖାଲି ଯାହା ବସିକି ଟାଇମ୍ ଲସ୍ କରିକି ଆସିବା କଥା
ମୋ ଝିଅ ପା ସେମିତି ଯାଉଛି ଗ୍ରୁପ୍ ଟ୍ଯୂସୁନ୍ ପ୍ରର୍ସିନାଲ ଟ୍ଯୁସନ୍ ଦେଲବେଳ କୁ ପ୍ରବଳ ଟଙ୍କା ସେ ଗ୍ରୁପ୍ ଟ୍ୟୁସନ ଗଣିତ ଇଂଲିଶ୍ ଖାଲି ଟିକେ ପଢୁଛି ବାରଶହ ମାନେ ଖାଲି ଘଣ୍ଟାଏ ପୁଣି ସେ କଣ ପଢୁଛି ନ ପଢୁଛି ଭଗବାନ ଜାଣନ୍ତି ହଁ ବା ଏକାଥରେ ଅଲଗା ପିଲା ବସିଥିବେ ଆଉ ଘଣ୍ଟାଏରେ ଆଙ୍କୁ କଣ ପଚାରିବେ ସେତାଙ୍କର ବ୍ଲାକ ବୋଡ଼ର୍ ଯାହା ଲେଖିଦେଲେ ଲେଖିଦେଲେ ଏ ଆଇଲେ ବରଂ ସେଇ ଘଣ୍ଟା ବସିକି ବହିରୁ କି ଖାତାରୁ ବି ୟୁଟ୍ୟୁବରେ ତ ବହୁତ୍ ସୁନ୍ଦର ପଢଉଛନ୍ତି।
ହଁ ସେଇଆ ମୁ ସେଇ ୟୁଟ୍ୟୁବୁ ଦେଖିକି ପଢେଇ ଦିଏ ଯୋଉଟା ମୁଁ ଜାଣିପାରେନି ଗଣିତଗୁରା ଟିକେ ମ୍ୟାଥ୍ ରା ସେ ଶିଶୁ ମନ୍ଦିର ଗଣିତ ଟିକେ ଆଉ କଷ୍ଟ ଅଛି।
ସେ ଇଆବା
ଆଉ ଛାଡେନି ଦଉଥିଲି ଛଅଶହ ଟଙ୍କା ଦେଇକି ପ୍ରଥମ କ୍ଲାସ୍ ରୁ ଆଗରୁ ଛାଡୁଥିଲି ଛଅଶହ ଟଙ୍କା ନେଖେ ଲାଗି ନେଉଥିଲେ କିଛି ପା ପାଠ ନାହିଁ ସେ କାଲି ନେଇକି ବସେଇଦେଲେ ସେ ତାଙ୍କ ଘର କାମ ରୋଷେଇ କର ଇଏ କର ଆସିବେ ଟିକେ ନାକୁ ଦେଖିଦେବେ ସେମିତି ଏଇଠୁ ଏଇ ଯାଙ୍କେ କରିଦେ ସେଇଠୁ ସେଇ ଯାଙ୍କେ କରିଦେ। ସେ ଜାଣିଛି ବୋଲି ସିନା କରିଦେବ ନା ତମେ କଣ ତାକୁ ଜଣେଇଲ
ଜଣେଇଲ କଣ ଠିକ୍ କଥା
ସେଇ ବା ମୁଁ କହିଲ ଛାଡିଲିନି ମୁଁ ତ ଘରେ ପଢେଇ ଦଉଛିଉ ମୁଁ ଛାଡୁନି ସେଥିପାଇଁ
ହୁଁ ଛଅଶହ ଟଙ୍କା କୁଆଡା ଆସେ କେତେ ଖଟିଲେ ବାପା ଛଅଶହ ଟଙ୍କା ନେଇକି ଆସିବେ ଟଙ୍କା ଗୁଡ଼ା ଖାଲି କଣ ପାଣି। ମନେ ସତରେ ମାନେ ଗୋଟେ ସ୍ଵାମୀ ସ୍ତ୍ରୀ ରେ ସ୍ତ୍ରୀ ଟି ଚାଁହିବ କେମିତି ସ୍ଵାମୀ ଯାହା ଆନୁଛନ୍ତି ଦୁଃଖରେ ସୁଖରେ ରହିଯିବି। କିନ୍ତୁ ପରିବାର ନାଇଁ ସେ ଆଣିମୁ ଚଳେଇବୁ ହକନେ ସେଇଥିପାଇଁ ପୁଅ ପିଲା ଗୁଡାଙ୍କ ଦେହ ବହୁତ ଖରାପ ହଉଛି ଆଜିିକାଲି। ମୁଁ ଦେଖିଲିଣି ପା ବହୁତ ମୁଁ ବହୁତ ଗୁଡ଼ା ଏ ମାନେ ଦେଖିଲିଣି ପ୍ରୋବ୍ଲେମ୍ ଗୁଡା।
ମାନେ ପୁଅ ହୋଇଛୁ ମାନେ ତୁ ମାନେ କର୍ତ୍ତବ୍ୟ ତୋର ଏଟା ତୁ ଅଲବତ। ତୋର ଥାଉ ନଥାଉ କୋଉଠୁ ଆଣେ ନ ଆଣେ ଏଇଟା ପୁରା ରେ ଯୋ
ତାକୁ ବି ସିଏ ଆଣିକି ଦେଲେ ବି ତା ଶଳା ରଖିଥିଲା ଆଣିକି ଦେଇଦେଲା। ନାହା, ହେ ସତ ରଖିଥିଲା ଆଣିକି ଦେଇଦେଲା। ସେ ବିଚାରି କେମିତି କଣ ଆଣ ତୋ ଦୁ ମାନେ ତ ତାକୁ ଜଣା।
ଏଟା ପୁରା
ଏଟା କେବଳ ସ୍ତ୍ରୀ ଛଡା କେହି ଦୁଃଖ ଦେଖିପାରୁନାହାନ୍ତି ଆଜିକାଲି। ପ୍ରାୟ ସବୁଠି ସେମତି ଚାଲିଛି। ମୁଁ ଠାକୁ ଭଗବାନ କରନ୍ତୁ ମୁଁ ସତରେ ଭଗବାନଙ୍କୁ ମୁଁ ପ୍ରାର୍ଥନା କରୁଛି, ପ୍ରଭୁ ମୋ ମନ କେବେ ଏମିତି ଚେଞ୍ଜ ନ କର। କାହିଁକିନା ମୋର ବି ପୁଅଟେ ଅଛି। ମୁଁ କାଳେ କାଳେ ବୟସ ହେଲା ବେଳକୁ କାଳେ ବଦଳି ଯିବି କି। ପ୍ରଭୁ ମୋତେ ବଦଳେଇବନି, ମୁଁ ତା ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ହେଇକି ରହେ। କାହିଁକିନା ବହୁତ ଲୋକ ଅଛନ୍ତି ତ ଏମତି ରହୁଛନ୍ତି। ପୁଅଟି ମୋର ଏ ତିକି ରୋଜଗାର କରୁଚି, ମୁଁ କେମତି ମୋ ପୁଅ ଟିକି ଭଲରେ ରଉ। ଆ, ସବୁ ଲୋକ ତ ଏମିତି ହଉନାହାନ୍ତି।
ହଉ ନାହାଁନ୍ତି।
ନା ଠିକ କଥା ସବୁ ଲୋକ ତ ଏମିତି ହଉନାହାନ୍ତି। ହୋ ହଉ ଇଏ ବି ଈଶ୍ୱରଙ୍କର ଗୋଟେ ଲୀଳା ନା।
ଠାକୁର କଣ କରିଥିବେ। କଣ ଭାବୁଥିବେ ଅଲଗା କଣ।
ହଁ, ହଁ ସେ ତାଙ୍କର କଣ ଭାବିଥିବେ କାହାକୁ କୋଉ ପୋଜିସନ୍ ନେ ନେଇକି ରଖିବେ ବୋଲି ଆଉ। ନା ଜାଣିଥିବେ ତାଙ୍କର, ଆମେ ତ ଜାଣିପାରିବାନି ନା।
ହଁ।
ହଉ ଆଉ ତୋମେ ହଉ ରଖୁଛି।
ହଁ, ହଁ, ତୁ